ହ ହଁ ହାଲୋ ନମସ୍କାର
ଆଉ କଣ କରୁଛନ୍ତି
ବର୍ଷା କେମିତି ହଉଛି
ହଁ ବର୍ଷା ଏବେ ଜଷ୍ଟ ପକେଇକି ଗଲା
କୋଉଠି କି ତମର ଲୋକେସନ୍
ଆମର ଚଣ୍ଡିଖୋଲ
ଚଣ୍ଡିଖୋଲ
ଆଜ୍ଞା
ଚଣ୍ଡିଖୋଲ ନା ପ୍ରପର କିଛି ଗାଁ ଅଛି
ଅଛି ଅଛି
କୋଉ ଗାଁ
କୃଷିମଳା
ହାଁ ହାଁ
କୃଷିମଳା
ଓହୋ
ଆଜ୍ଞା ଆପଣଙ୍କର
ଆମ ଘର ବି ସେଇ ପାଖାପାଖି ଯେ
କୋଉଠି
ସେ ବଡ଼ଚଣା
ଓହୋ ଆଚ୍ଛା ଆଚ୍ଛା
ହୁଁ
ଆଜ୍ଞା ମୁଁ ଏଇନା ତ ସାଙ୍ଗେ ସାଙ୍ଗେ ବଡ଼ଚଣାରୁ ଆସିଲି
ହଁ ହଁ ହେ କଣ ପଢୁଛ
ତ ମୋର ଏଇନା ଗ୍ରା ଗ୍ରାଜୁଏସନ ସରିଗଲା
ଗ୍ରାଜୁଏସନ୍ ସରିଲା ଏକା ଏକୋଇଶି ପାସ୍ ଆଉଟ ନା ବାଇଶ
ନା ନା ଏବେ ଏବେ ଜଷ୍ଟ ଏଇ ଚବିଶ ପଚିଶ ପାର୍ଶକ ଆଜ୍ଞା
ଟେନ୍ ପାସ୍ ଆଉଟ୍ କେବେ
ସେ ଦିଇ ହଜାର ବାଇଶ
ଓ ହୋ ଛୋଟ ଛୋଟ ପିଲ ଗୁଡ଼ାକ
ଆଜ୍ଞା।
ହୁଁ।
ଆଜ୍ଞା ଆଜ୍ଞା ସେଇଥିପାଇଁ ତ ଫାଷ୍ଟ ଅଫ୍
ତିରିଶି ଟା ହାଁ ହାଁ।
ଆଜ୍ଞା ଆଜ୍ଞା କ କହିଲେ?
ମୁଁ କହିଲି କାଲି ରାତିରେ ଦେଖିଥିଲି ତ ମୁଁ ଜାଣିନି ଆଉ କିଏ ମୁଁ ଫ୍ରି ଥିଲି ମୁଁ କହିଲି ବୋଧେ ଆମର ଗଟେ ଗାର୍ଲସ। ଅଛି। ତ ଗାର୍ଲସ୍ ଗ୍ରୁପ୍ ବୋଲି ମୁଁ ୟସ୍ କରିଦେଇଥିଲି ମୁଁ କହିଲି ଆରେ ଇଏ ଛୋଟ ଛୁଆଟା କିଏ? ତାପରେ ମୁଁ କହିଲି ନା କାଲି କଥା ହେଇଯିବ ଆଉ।
ଓହୋ ଆଚ୍ଛା ଆଚ୍ଛା। ହୁଁ।
ଛୋଟ ଛୋଟ ଛୁଆ ଗୁଡ଼ାକ ସବୁ ଆଉ। ଏବେ କଣ ପାଠ ପଢୁଛ ନା କଣ ମାନେ ପ୍ଲାନିଂ କଣ ଚାକିରି ନା କଣ କରିବା?
ଏବେ ଗୋଟେ ଜାଗାରେ ଜବ୍ ପାଇଁ ଇଣ୍ଟର ଭ୍ୟୁ ଦେଇକି ଆଇଥିଲି।
କୋ କୋ ମାନେ
ଆମର ଯୁ ଆ ମେଡିସିନ ଏମ ଆର ର।
ଅ ମେଡିସିନି ଡିପ୍ରେସେଟେଡ୍।
ହୁଁ ହୁଁ ସେଥିରେ ଦେଇକି ଆଇଥିଲି। ଆଜ୍ଞା ନାଇଁ ନାଇଁ ହୁଁ ହୁଁ ନା ନାଇଁ ନାଇଁ ମୋର ଇକୋନମିକ୍ସ। ଆର୍ସି ଇକୋନୋମିକ୍ସ।
ଆସ୍ କେଉଁ କଲେଜରେ ପଢ଼ୁଥୁଲ ଗ୍ରାଜୁଏସନ୍? ବାବା ଭୈରବା ଆନନ୍ଦ।
ଆଜ୍ଞା।
ହଁ ପ୍ଲସ୍ ଟୁ ସେଇଠି ପ୍ଲସ୍ ଥ୍ରୀ ବି ସେଇଠି।
ଆଜ୍ଞା।
ଓ ଜବ୍ ଏଇନା ରିକ୍ୱାରମେଣ୍ଟ ତମକୁ ବହୁତ୍ ଜୋରେ ଅଛି ନା।
ଆଜ୍ଞା ଆଜ୍ଞା ସିଏ କ କହିଲେ ମୋର ଜଣେ ମାଉସୀ ପୁଅ କହୁଥିଲେ ଏଇଠି ରଖିଦେବା ପାଇଁ। ବୁଝିଲେ ମୁଁ କହିଲି ମୋର ତ ସାଇନ୍ସି ନେଇଛି ନାଇଁ କଲେ ସାଇନ୍ସି କିଛି ଦରକାର ନାହିଁ। କିନ୍ତୁ ତତେ ଯୋଉ ମେଡିସିନ୍ ଗୁରା ଯେତିକି ସବୁ ସେ ଡାକିବେ ଆ ଶଡନା ନଅହଜାର ଟା ଦେବେ ଗୋଟେ ସିଟ୍ ରେ ତାକୁ ଯୋ ସେଭେଣ୍ଟି ପରସେଣ୍ଟ କିନ୍ତୁ ତାଙ୍କୁ କହିବା ଦରକାର ଯେତେବେଳେ ତୁ ଇଣ୍ଟରଭ୍ୟୁ ନେବେ ଆଜ୍ଞା।
ସେଇଟା ସବୁ ମନେ ରଖିବା ପାଇଁ ପଡ଼ିବ ଏମାର୍ ପାଇଁ କା।
ଆଜ୍ଞା ଆଜ୍ଞା ସେଇଟା ମନେ ରଖିକି ତାଙ୍କୁ ଇଣ୍ଟରଭି୍ୟୁରେ କହିବୁ। ହଁ ମୁଁ ଏ କହିଲି ଥାର୍ଟି ଫୋର୍ଟି ପରସେଣ୍ଟ ଭଳିଆ କହିଲି ଆଉ ଏଇ କି ମନେ ରହେ ନାହିଁ।
ମେଡ଼ିସିନ ଗୁଡ଼ାକ ବି ବହୁତ୍ ହାର୍ଡ଼ ମାନେ କଣ ଯେହେତୁ ସାଇନ୍ସ ମାନେ ଇଏ ଗୁଡାକ ମେଡିସିନ ୱାର୍ଡ ଗୁଡାକ ବି ମନେ ରହିବନି ସାଇଣ୍ଟିଫିକ୍ ୱାର୍ଡ ଗୁଡାକ କେମିତି ଗୋଟେ ଇକୋନୋମିକ୍ସ ପିଲା ମନେ ରଖିବ ତା ପସିବୁଲ୍ ନୁହଁ ଯା ଜୁଲୋଜି ପିଲା ହେଲା ବାୟୋଲୋଜି ପଢ଼ିଛି ସେ ଜାଣିଛି ଯେ କଣ କଣ ଅଛି? ମେଡିସିନ ରିଗାର୍ଡିଙ୍ଗ ସେ ପଢ଼ିଥିବ ସେ ତାର ସେଇ କି କେମିଷ୍ଟ୍ରି ପଢି ଥିବ ତାଲେ ସେଟା ମନେ ରହିବ ଇକୋନୋମିକ୍ସ ପିଲା ଆସିକି ମେଡ଼ିସିନ ମନେ ରଖିବା ଟିକେ କଷ୍ଟ ନା।
ଆଜ୍ଞା ମୁଁ ଦେଇକି ଆଇଥିଲି କୋଉଠି କହିଲେ ମୋର ସମ୍ବଲପୁର ଦେଇକି ବୁଝିଲେ ସମ୍ବଲପୁରରେ ମୁଁ ମୋଉସା କହୁଥିଲି ଯାଏ ହେଠିକି। ଆମର ପ୍ୟାକେଜିଂ ବି ସେଠି ରହୁଥିଲା କେତେ କହିଲେ ଥାଟି ଫାଇପ୍ ଷ୍ଟାର୍ଟିଙ୍ଗ୍ ରହୁଥିଲା ଥାଟି ଫାଇପ୍
ଓହୋ ଏବେ ଯଦି ଜବ୍ କରିବ କେତେ ମିନିମମ୍ ସାଲରୀ ହେଲେ ଜଏନ୍ କରିବ?
ନାଇଁ ଏବେ ତ ମୋର ବେଶୀ କିଛି ବାଜେ ବାଜେ ଖର୍ଚ୍ଚ ତ ନାହିଁ ମୋର ଯାହା ଯେତିକି ଇନକମ୍ କରିବି ମୋରି ପାଇଁ ହିଁ କରିବି କାହିଁକିନା ଅ- ଲୋକ ଦେବେ ସେଥିରେ କିଛି ନାହିଁ ଘରଲୋକଙ୍କ ଉପରୁ କେତେ ଡିପେଣ୍ଡ ରହିବି-ଆଜ୍ଞା।
ଭୁବନେଶ୍ୱର୍ ଲୋକେସନ୍ ହେଲେ ଜବ୍ କରିବ?
ଭୁବନେଶ୍ଵର ରେ କି କାମ?
ଅଛି ଆମର ଅଟୋମୋବାଇଲ୍ ସେକ୍ଟର୍ ରେ କରିବ ଇଣ୍ଟେର୍ଷ୍ଟେଡ୍ ଅଛ?
ଅଟୋମୋବାଇଲ୍ ସେକ୍ଟର୍।
ହଁ ୟୁଷ୍ଟ କାର୍ ଶୋରୁମ୍।
ଓହୋ ମୁଁ ଦେଖୁଚି ଏପଟେ ଯଦି ମୋର ସବୁହେଇଯିବ ମୁଁ ତ ସବୁ ଡକ୍ୟୁମେଣ୍ଟ ଗୁରା ବି ପଠେଇ ଦେଇଚି ହୁଁ ବୁଝିଲେ ମୋର ବି ମୁଁ ସମ୍ବଲପୁରରେ ଯଉ ଦେଇକି ଆଇଥିଲି ସେଥିରେ ତ ହେଲାନି କିନ୍ତୁ ଏବେ ଏଇ କିଛି ଦିନ ପରେ ଆଉ ଗୋଟେ ଅଛି ବୁଝିଲେ। ଆମର ମୋ ମାଉସି ପୁଅ ଜଣେ ଅଛି ଏଠି ଆମ ଯାଜପୁର୍ ଆଉ ଚଣ୍ଡିଖୋଲ୍ ଭିତରେ ଦେଇଦେବ। ଏଇ ସେ ଦବ ବାଇଶ୍ ହଜାର୍ ଦରମା ଦବ ଆଉ ଆମର ତେଲ ଖର୍ଚ୍ଚ ବି ଆସିବ ଟୋଟାଲି ଛବିଶ୍ ହଜାର ହେଇଯିବ। ଯି-ବୁଝିଲେ କି।
ଆରେ ମିନ୍ସ୍ ତମେ ଯେତିକି ସବୁ ହସ୍ପିଟାଲ୍ ରହିଲା ପ୍ରାଇଭେଟ୍ ହସ୍ପିଟାଲ୍ ରହିଲା କିମ୍ବା କୌଣସି ଡକ୍ଟର କୁ ତମେ ତମର ଯେତିକି ବି ମେଡିସିନ୍ ରହିବ ତାକୁ ଦେଖିଦେଇଚି ମାନେ ଜଣେଇବ କି ଏଇ ମେଡ଼ିସିନ୍ ଅଛି ଆମ ପାଖେରେ ତା ପାଇଁ ତମକୁ ପ୍ରପର୍ଲି ପ୍ରିପେୟାର୍ ହେଇକି ଯିବା ପାଇଁ ପଡ଼ିବ କୌଣସି ଡ ଡକ୍ଟର ସହିତ ଦେଖାହେବ ସପୋଜ୍ ଗୋଟେ ଡାଇବେଟିକ୍ ଡକ୍ଟର ଯିଏ ଅଛନ୍ତି ତମେ ତା ସହିତ କଥ୍ କଥା ହବ ତ ପୁ- ରିକାର୍ଡିଙ୍ଗସ୍ କଥା ହବ ତ ସେଇ ଜିନିଷ ଗୁଡ଼ା ତମେ ଏଇ ଏଇ ଆମ ପାଖେ ଏଇ ଏଇ ମେଡ଼ିସିନ୍ ଅଛି ଏଇଥିପାଇଁକା ଏ ମେଡିସିନ୍ ର କାମ ହଉ ଯେ ଏଇଟା ଏଇସବୁ ଜିନିଷ ତମେ ଯାଇକି ଡକ୍ଟରକୁ ପ୍ରପର୍ଲି ବୁଝେଇବ ଡକ୍ଟର୍ କୁ ଗୋଟେ ଡେମୋ ଦବ ଦେଲା ପରେ ଡକ୍ଟର୍ ଯଦି ଇଣ୍ଟେର୍ଷ୍ଟେଡ୍ ହବ ସେ ମେଡ଼ିସିନ୍ ଉପରେ ଦେନ୍ ସିଏ ତା ହସ୍ପିଟାଲକୁ ନେଇପାରେ କିମ୍ବା ଯାହାବି କଥା ଅଛି ଆଉ।
ଆଜ୍ଞା ଆଜ୍ଞା ସେ ଟ୍ରେନିଂ ଦେବେ ପା ଡିଉ ଦି ମାସେ ନା ତିନି ମାସେ ଏମିତି ଟ୍ରେନିଙ୍ଗ୍ ଦେବେ ଏଥେରେ ମାନେ କେମିତି ସବୁ କହିପାରିବୁ ଡକ୍ଟରଙ୍କୁ
କେମିତି ପ୍ର ପଲି ତମେ ମୁଁ କାଲି ବୋଧେ ଦେଖିଥିଲି ହସ୍ପିଟାଲ ଯାଇଥିଲି ଡକ୍ଟର ମାନେ ଦେଖୁଥିଲି ସେଇଠି ବହୁତ୍ ସାରା ଆରାଏମ୍ ଆସିଥିଲେ ବହୁତ ସାରା ଆରାଏମ୍ ମାନେ ମିନିମମ୍ କିନ୍ତୁ ଟ୍ୱେଣ୍ଟି ମାନେ ଜଣ ମାନେ ଅଲଗା ଅଲଗା କଉ ଡିପାର୍ଟମେଣ୍ଟ୍ କଣ ସବୁ ଅଲଗା ଅଲଗା ମେଡ଼ିସିନ୍ ର ସବୁ ସାମ୍ପଲ୍ ନେଇକି ଆସିଥିଲେ। ଡକ୍ଟରଙ୍କ ପାଖେରେ ପ୍ରେଜେଣ୍ଟେସନ୍ କରୁଥିଲେ କିଏ ଡାଏରୀରେ ଲେଖିକି ବୁଝଉଥିଲା। କିଏ ତା ଲ୍ୟାପଟପ୍ ରେ ବୁଝଉଥିଲେ ଏମିତି ବହୁତ ସାରା ବୁଝଉଥିଲେ ସମସ୍ତେ
ଆଜ୍ଞା। ସିଏ ଆମର ରହିବ ଆଉ ଏଠି ଆମର ମୋ ପିଇସା ଜଣେ ବୁଝିଲେ କି
ହଁ।
ହଁ। ମୋ ପିସା ଜଣେ କହୁଥିଲେ କି ତୁ ମୁଁ ବି ତତେ ଗୋଟେ ଆମର ସେପଟେ ଇଲେ ଡିପାର୍ମେଣ୍ଟରେ ଚାକିରି ଟେ ଦେଇଦେବି ହେଲା ତୁ ତ ତ ଭଲ ମାର୍କ ରଖିଚୁ ଆଉ ଏଥିରେ ବି ରାଜେଶଙ୍କ ସେଟାରେ ତ ଭଲ ମାର୍କ ରଖ
କେତେ ପରସେଣ୍ଟ?
ଟେନ୍ଥ ରେ ମୋ ଥିଲା ସିକ୍ସଟି ପରସେଣ୍ଟ।
ପ୍ଲସ୍ ଟୁ?
ପ୍ଲସ୍ ଟୁ ରେ ଥିଲା ଫିପିଟି ଫାଇବ୍ ପରସେଣ୍ଟ।
ଗ୍ରାଜୁଏସନ୍ ରେ?
ଗାଜୁଏସନ୍ ବି ଅଛି ଆଁ ସିଝିବି ଦେଖିବାକୁ ଗଲେ ମାନେ ସିକ୍ସ ପଏଣ୍ଟ ଟୁ ଅଛି ମାନେ ଶିକ୍ଷ୍ଟି ପରସେଣ୍ଟ ଆଉ
ପ୍ଲଷ୍ଟ ଟୁ ଟା ସବୁ ପିଲାଙ୍କର ମା୍ୟାକ୍ସିମମ୍ ଖରାପ ହୁଏ ନା।
ହଁ ପ୍ଲସ୍ ଟୁ ରେ ତ ଖରାପ ହୁଏ। ମାନେ ପ୍ରାୟ ଅଧିକା ଛୁଆ ତାଦେହେରେ ନର୍ଭସ୍ ହେଇଜାନ୍ତି କଣ ହବ କଣ ନାହିଁ। ଏ ମୋର କିଛି ନାହିଁ ମୁଁ ବାସ୍ ଚିଲ୍ଲୀ ଲେଇକି ଗଲି ଏକ୍ଜାମ ଦେଲି। ଯାହା ହବା କଥା ହବ ବୁଝ
ନୂଆ ନୂଆ କଲେଜ ଯାଆନ୍ତି ନା ପିଲାମାନେ ଟିକେ ଫିକିଲ୍ ଲାଗଯାଆନ୍ତି। ପାଠ ପଢ଼ିବା ପ୍ରତି ଏତେ ଇଣ୍ଟରେଷ୍ଟ ନଥାଏ ଏଇସବୁ ଜିନିଷ ଆଉ।
ଆଜ୍ଞା ଆଜ୍ଞା ଆଉ ଏଥେରେ ଆଁ ପ୍ଲସ୍ ଟୁରେ ମ୍ ଆମର ଯୋଉ ଏବେ ଗଲା ଆଁ ଯୋଉ ସିକ୍ସ ସେମିଷ୍ଟାର୍ ଏବେ ଗଲା ସେଥିରେ ମୋର ଅଛି ଏଇଟି ପରସେଣ୍ଟ।
ଗ୍ରାଜୁଏସନ୍ ତ ସେଇଭଳିଆ ସେମିଷ୍ଟର୍ ନେଇକି ଏକ୍ଜମ୍ ଆଉ।
ହୁଁ। ଆଉ ଇକୋନୋମିକସ୍ ରେ ବି ବହୁତ ହାର୍ଡ କୋସ୍ଚୀନ ଗୁରା ସବୁ ପକେଇଚନ୍ତି। ମୁଣ୍ଡ ଖରାପ ହେ ତାକୁ ଏ
ଆର୍ଟସ୍ ରେ କଣ କଣ ପାଠ ଅଛି ମୋତେ ଟିକେ ଜଣା ନାହିଁରେ ବାବା। କଣ କଣ ସବଜେକ୍ଟ ବି ମୁଁ ଜାଣିନି। ଆରେ ମୋର ଆର୍ଟସ୍ ନାହିଁ ମାନେ ମୋ ସା ସାଙ୍ଗମାନେ ଥିଲେ ବହୁତ ସାରା ସାଙ୍ଗ ସେମାନେ କଣ ଲଜିକ୍ ପଢନ୍ତି ଜାଣିଚି ଲଜିକ୍ ଟା ଆଇ ଥିନଂ ମ୍ୟାଥ୍ ହା ତା ଭିତରେ କିଛି ଥାଏ। ପଲିଟିକାଲ୍ ସାଇନ୍ସ ଟା ବି ପଢିଚି ହଁ। ବୋଧେ ହଁ ସେ କଣ ଅଛି ମୁଁ ଜାଣିନି ମୁଁ କାରଣ ମୋର ପି ସିଏମ୍ ଥିଲା ତାପରେ ଗ୍ରାଜୁଏସନ୍ ରେ ସି ସି ଫିଜିକ୍ସ କେମିଷ୍ଟ୍ରି ମ୍ୟାଥ୍ ତାପରେ ସିବିଜି ବାୟୋଲୋଜି ମୋର ଗ୍ରାଜୁଏସନ୍ ବଟନୀ ଅନର୍ସ ତ ମୁଁ ଆଉ ଆର୍ଟସରେ କଣ ଅଛି ଜାଣିନି କମର୍ସରେ ବି ଜାଣିନି।
ହୁଁ କମର୍ସରେ ମ୍ୟାଥ ଅଛି ଥିବ।
ନା ନା ମୋ ହଜବେଣ୍ଡ୍ ତାଙ୍କର କମର୍ସ ତାଙ୍କର ଆକାଉଣ୍ଟାଣ୍ଟ ବହୁତ ସାରା ଅଛି। ବହୁତ ସାରା ସବଜେକ୍ଟ ଅଛି। ମାଷ୍ଟର କଣ ଗୋଟେ।
ଆମ ଇକୋନୋମିକ୍ସ ରେ ତ ମ୍ୟାଥ ଅଛି। ତା ଦେହରେ ପୁଣି ଅ ମାନେ ସୋସିଓଲୋଜି ର ପରିବାର ବିଷୟ ବିଷୟରେ ବି ଅ ଛି ଆଉ ଏନଭାଇରମେଣ୍ଟ ବିଷୟରେ ବି ଅଛି ଏଗ୍ରିକଲଚର୍ ବିଷୟରେ ଅଛି ସବୁ ଅଛି ତା ଭିତରେ।
ଓହୋ। ପିଲାମାନେ ଯାହା ପଢ଼ିକି ମନେ ରଖିବେ ଆଉ, ସବୁ ଗୋଳେଇ ଘାଣ୍ଟିକି ପଢ଼ିବେ ଯାହା ମନେ ରଖିବେ ଆଉ। ହଁ।
ଫାଷ୍ଟ-ଫାଷ୍ଟ ଫାଷ୍ଟ ସେମିଷ୍ଟାର୍ ଦେଇଥିଲି ମୋର ଫାଷ୍ଟ ସେମିଷ୍ଟାର୍ ରେ ଦିଟା ଵ୍ୟାକ୍ ଲାଗିଗଲା।
ମାନେ ମ୍ୟାଥେ ତ ମାନେ ନୂଆ-ନୂଆ କଲେଜ୍ ଯଇଚି ନା ଏବେ ଉଁ ଏଥେରେ ହେଇଚି ଟୋଟାଲି ପାଠ ପଢିଲିନି। ସେ ଛଅ ମାସ୍ ମୁଁ ଟୋଟାଲି ପାଠ ପଢ଼ିଲିନି, ମୁଁ ଖାଲି ବୁଲିଲି।
ତ ବୁଲିବି ଆଉ ଯୋଉ ମହାବିନାୟକ ଅଛି ଚଢିବି ଇଏ କରିବି ଏଇ କାମ ଆଉ।
ମୁଁ ବୁଲିଲି ବୁଲି-ବୁଲି-ବୁଲି-ବୁଲି ଯେତେଳେ ଏକ୍ଜାମ୍ ଦବାକୁ ଗଲି ସେତଳେ କି କିଛି ଲେଖା ନାହିଁ ଖାଲି ମ୍ୟାଥ ଗୁରା ମୋ ମୁଣ୍ଡେରେ ଖାଲି ଚାଲିଥେଲା କଣ-କଣ ଲେଖିବି ଆଧେରେ।
ଅ ହଁ ହଉ-ହଉ ଠିକ୍ ଅଛି, ମୁଁ ଅ ଫିସରେ ଅଛି ମୁଁ ଫ୍ରି ହେଇକି ପୁଣି ଫୋନ୍ କରିବି ହେଲା, ରହୁଚି ଆଁ ବାଏ।
କାରିଆ।